ହ୍ୟାଲୋ!
ହ
ମୁଁ ଆପଣଙ୍କୁ କୋଉ ପର୍ଯ୍ୟନ୍ତ କହିଥିଲି ଆପଣ କୋଉ ପର୍ଯ୍ୟନ୍ତ ଶୁଣିଥିଲେ?
ଆଜ୍ଞା
କୋଉ ପର୍ଯ୍ୟନ୍ତ ଆପଣ ଶୁଣିଥିଲେ?
ହ ସିଟି ଦବା
ଆଛା ହଁ ସେଠି ହ ସିଟି କୁ କଣ କରିବେ ସିଟି ଯେମିତି ଆସି ସାରିଲା ଓହ୍ଲେଇ ସାରିଲେ ତାର ସିଝା ବାସ୍ନା ଟା ନହବା ପାଇଁାଇଁ କଣ କରିବେ ନା ଆଉ ଟିକେ ତାକୁ ବସେଇବେ ଦଶ ମିନିଟ ଖାଲି ସେମିତି, ଏ ବସେଇଲା ପରେ ସେଥିରେ କଣ କରିବେ ତାକୁ ତଳକୁ ଓହ୍ଲେଇକି ତା ଭିତରେ ଗୋଟେ ଛୋଟ ଗିନା ଟାଣିବେ ଗେନା ଭିତରେ ଗୋଟେ ଚୁଲି ର ରଡ ନିଆଁ ନେଇ ଆସିବେ ତାକୁ ରଖିଦେଇକି କିନା ଭିତରେ, ତାପରେ କଣ କରିବେ ଘିଅ ନହେଲେ ସୋରିଷ ତେଲ ତା ର ନିଆଁ ଉପରେ ପକେଇଦେବେ। ନିଆ ଉପରେ ପକେଇ ଦେଇକି ତାକୁ ଘୋଡଣ ଦେଇକି ପୁରା ବନ୍ଦ କରିକି ଆପଣ ଦଶ ମିନିଟ ରଖିଦେବେ ଦଶ ମିନିଟ ରଖିଦେଲା ପରେ ସେଥିରେ ଖୋଲିକି ସେଥିରୁ ଆପଣ ଖାଇବେ। ତାର ଯୋଉ ସେଇ ଯୋଉ ଧୂଆଁ ର ବାସ୍ନା ଟା ସୋରିଷ ତେଲ ହଉ ଘିଅ ବାସ୍ନା ହଉ ସେ ପୁରା ସେ ଝୋଳ ଭିତରେ ଭିତରେ ପଶି ଯାଇଥିବ ଆଉ ଗୋଟେ ବଢିଆ ବାସ
ଆପଣ ତ ପୁରା ରେଷ୍ଟାଣ୍ଟ ାଇଲ ବୋଧେ କହିଦଉଛନ୍ତି।
ସେମିତି ହଁ ସେମିତି କରିବା କଥା ଯେମିତି ଜଙ୍ଗଲରେ ପତ୍ରରେ ପୋଡା ହୁଏ। ମାଂସ ସେମିତି ସେମତି ଖୁସି
ହଁ ହଁ କିନ୍ତୁ ପତ୍ର ପଡା ମଟନ ଟା ବି ବଢିଆ ଲାଗେ। ମୁଁ ଏଇ ଅଳ୍ପ ବହୁତଦିନ ତଳେ ଖାଇଥିଲି ମୁଁ କଲେଜ ରୁ ଫେରୁଥିଲି।
ହଁ ହ।
ସାଙ୍ଗ ହେଇକି ସମସ୍ତେ ଯାଇଥିଲେୁ ଗୋଟେ ହୋଟେଲ କୁ ସେଇଠି ଖାଇଥିଲୁ ଏତେ ଟେଷ୍ଟି ଥି ଥିଲା। ମୁଁ ତାକୁ ପଚାରିଲି କେମିତି ବନେଇଥିଲେ ସେ କହିଲେ ନାଇଁ ସେ ଭ ଭୀତରେ ଯିଏ ଅଛନ୍ତି ସିଏ ବନେଇଥିଲେ ଯିଏ ତାଙ୍କର ରୋଷେଇଆ। ତ ସେ ବି ଥିଲେ ମୁଁ ଆଉ ତାଙ୍କୁ ପଚାରି ବୁଝିପାରିଲିନି କିନ୍ତୁ ଏତେ ସ୍ଵାଦିଷ୍ଟ ଥିଲା
ସେଥିରେ ସୋରିଷ ପଡିଥିଲା ନା ନାଇଁ
ହଁ ହଁ ଅଳ୍ପ
ସେଟା ସୋରିଛ ପରେଡେ ହଁ ଆମେ ଗୋଟେ ଗାଁ ବନଉ ସେଥିରେ ସୋରିଷ ପକାଉନି ଆମେ ପୁରା ସାଧାରେ ବନଉ କଣ କରିବୁ ମାଂସ ନେଇ ଆସିବୁ ପତ୍ର ବହୁତ ସାରା କେନ୍ଦୁପତ୍ର ଖାସ କରି କେନ୍ଦୁପତ୍ର ଶାଳ ପତ୍ର ନେଇ ଆସିବୁ ଫାଷ୍ଟଲେୟର ଶାଳ ପତ୍ରରେ ହବ ସେକେଣ୍ଡରେ
ସୋରିଷ ଆଇଥିଙ୍କ ପଡିନଥିଲା ସବୁ ଛେଚା ମସଲା ପଡିଥିଲା ତା ଦେହରେ।
ହଁ ହଁ ମୁଁ କହୁଛି ସେଥିରେ ଆମେ ଗୋଳେଇଦବୁ ହଉଛି ମାଂସକୁ ମାଂସରେ ପଡିବ ଛେଚା ଅଦା ଛେଚା ରସୁଣ ଛେଚା କଞ୍ଚା ଲଙ୍କା ଆଉ ଛେଚା ପିଆଜ ଗୋଳା ହବ ସେଥିରେ ପଡିିବ ହ ଚିକେନ ମସଲା ପଡିବ ସେଥିରେ ପଡିବ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଗରମ ମସଲା ଗୁଣ୍ଡ ପଡିବ। ଆଉ ବହୁତ ସାରା ସୋରିଷତେଲା ମିଶା ହବ ତାକୁ ପତ୍ର ଉପରେ ଥୁଆ ହବ। ଉଁ ଧନିଆ ପତ୍ର ଯଦି ଅଳ୍ପ ମିଶେଇ ମିଶେଇ ନ ମିଶେଇଲେ ବି ଭଲ ଆଉ
ମତେ କିନ୍ତୁ ଗୋଟେ କଥା ମତେ ମାଂସ ତରକାରୀ ରେ ଧନିଆ ପତ୍ର ଟା ଜମା ଭଲ ଲାଗେନି ପ
ନାଇଁ ନାଇଁ ଧଣିଆ ପତ୍ର ଶେଷରେ ପକେଇଲେ ଭଲ ଲାଗିବନି ଧନଆ ପତ୍ର କୁ ଆପଣ କରିବେ କଣ କରିବେ ଓଲେହିବା ପାଇଁ ଥିବ ଦଶ ମିନିଟ୍ ତା ପୂବରୁ ପକେଇଦି ସେ ଯୋଉ ସିଝିଯିବ ସେତେବେଳେ ହିଁ ଭଲ ଲାଗିବ ଯଦି କଞ୍ଚା କଞ୍ଚା ଥିବ ସେଇ ଜିନିଷ ଟା ଭଲ ଲାଗିବନି।
ହଁ ହୁଁ ହଁ
ଆଉ ଧଣିଆ ପତ୍ରରେ ପତ୍ର ପକେଇବା ବଦଳରେ ତାର ଯୋଉ ମୂଳଆ ଟକୁ ଯୋଉ ଡାଙ୍ଗ ବଝ ଆଙ୍ଗ ଉପରେ ଛୋଟ ଛୋଟ କାଟିକି ଆପଣ ଅଳ୍ପ ମାତ୍ରାରେ ପକେଇବେ।
ନା ମୁଁ କେବେ ପକା ହେନି ଦେଖିବା କେବେ ଯଦି ପକେଇବା କେମିତି ଲାଗୁଛି।
ସେ ଯ ପତ୍ରରେ ତାକୁ ଗୋଡେଇକି ଫାଷ୍ଟ ପ୍ରଥମ ଲେୟର ଟା ଆପଣ ଶାଳ ପତ୍ର ଦେବେ ଶାଳ ପତ୍ରର ଗୋଟେ ଭଲ ବାସ୍ନା ହବ। ତାପରେ କେନ୍ଦୁପତ୍ର ଦେବେ କେନ୍ଦୁପତ୍ର ଏଇଟା ଫାଇଦା ସେଇଟା ଜମା ପୋଡିବନି। ସେଥିପାଇଁ ସେଥିରୁ ବିଡି ତିଆରି ହଉଛି ସେଟା ଜଲ ନିଆଁ ଲାଗିବନି। ତାକୁ ତାପରେ ତାର ହଉ କି କଣ ଗୋଟେ ଘୋଡେଇକି ଟିକେ ମୋଟା ର ପତ୍ର ହେଇ ଦେଇଥିବେ। ତାକୁ ରଡ ନିଆଁରେ ଥୋଇ ଦେଇକି ତାପରେ ଫୋନ ନିଆଁ ଘଡେଇ ଦେବେ ଘଡେଇ ଦେଲା ପରେ କୋଡିଏରୁୁ ପଚିଶ ମିନିଟ୍ ପରେ ଆପଣ କାଢିକି ହଁ ଖାଇବେ ଆଉ।
ଆଚ୍ଛା
ରେ ଯେତେ ଅଧିକା ଦେବେ ତେଲ ଟା କଣ ହବ ପଥର ଭିତରେ ଏମିତି ହେଇକି ଥିବ ଝୋଳ ଟାଇପର ଆଉ ସେଇଟା ହିଁ ତାର ମଜା।
ହୁଁ ହୁଁ ହୁଁ ଦେଖିବା ଆଉ ଥରେ କରିବା ଆପଣଙ୍କ ପ୍ରଣାଳୀରେ।
ଅ ଆମର ତ ଏବେ ଛତୁ ସିଜନ ଚାଲିଛି ଜଙ୍ଗଲରେ ପ୍ରବଳ ଛତୁ ନାଲିଆ ନୀଳ କଳା। ଧଳା
ଆଜ୍ଞା
ହୁଁ
ଜଙ୍ଗଲରେ ଯୋଉ ମାନେ ଜଙ୍ଗଲ ପାଖାପାଖି ଯାହାର ଗାଁ ରହିଲା ସେମାନେ ବହୁତ ମାନେ ମାନେ ପ୍ରାକୃତିକ ଜିନିଷ ମାନେ ନ୍ୟାଚୁରାଲ ଜିନିଷ ପାଉଥିବେ
ହଁ ପ୍ରାକୃତିକ ମୁଁ ବୁଝିପାରୁଛି କହିଲି ଜଙ୍ଗଲ ପାଖାପାଖି ମୋ ଘରଠୁ ପାଅଂଶହ ମିଟର ହଉଛି ଜଙ୍ଗଲ ପାଁଶହ ମିଟର ଜଙ୍ଗଲ ହେଲି ତ ପ୍ରତ୍ୟେକ ଦିନ ଆମର ହବ ଛତୁ ତ ଏବେ ଏଇ ସିଂ ଏଇ ଋତୁଟାରେ ପ୍ରତ୍ୟେକ ଦିନ ଛତୁ ଏଠୁ ଡିସେମ୍ବର ଯାଏଁ ପ୍ରତ୍ୟେକ ଦିନ ଛତୁ
ଆଉ କେବେ ପଠେଇବେ ଆମ ପାଇଁ ଆଉ
ଠିକ ଅଛି ପଠେଇବି କଣ ନେଇକି ତ ବନେଇକି ଦେଇକି ଆସିବି ଆଉ ଏବେ ଗୋଟେ ହଁ ଏବେ ଯୋଉ ଛତୁ ଟା ଆସୁଛି ଇ ଛତୁଟା ହଉଛି ପୁରା ଗୋଲଟା ମାଟି ଭିତରେ
ଆା ଆଜ୍ଞା ଆଜ୍ଞା କେମିତି ପାଆନ୍ତି ତାକୁ
ଶୁ ତାକୁ କଣ କରିବେ ଆଦିବାସୀ ସ୍ତ୍ରୀ ଲୋକ ଆଉ ଆମେ ବି ଯୋଉ ଯା ଖୋଜି ଆମେ ଯୋଉ ଶିଖିଛୁ ତାର ଉପର ଟା ଗୋ ଗୋଟେ ଏମିତି ଥିବ ଗୋଟେ ହାର୍ଡ ର ଲେୟର ଗୋଟେ ଥିବ ତାକୁ କଣ କରାହେବ ହାର୍ଡ ଲେୟର ଟା ଭୂଇଁ ଭିତରେ ଥିବ ତା ଉପର ହାର୍ଡ ଲେୟର୍ ଗୋଟେ ଛୋଟ ଛୋଟ ଚେର ସବୁ ବାହାରିଥିବ ଚାରିପଟକୁ ହେଇଥିବ ତଳକୁ ବି ଯାଇଥିବ ଉପରକୁ ବି ଯାଇଥିବ ସେ ଗୋଟେ ଇଞ୍ଚି ତଳେ ଥ ତ ଉପରକୁ ଗୋଟେ ଗୋଟେ ଚେର ଏମିତି ତି ବାହାରି ଥିବ ମାଟି ସହିତ ମିଶିକି ତ ସେଇ ଚେର ଟାକୁ ଦେଖିକି ଏ କଲେ ସେଇଥିରୁ ଦଶ କୋଡିଏ ଟା ଛତୁ ଏକାଥରେ ବାହାରିବ ଦସ୍ କୋଡ଼ିଏଟା ବାହାରିଲା ଆଉ ଟିକେ ବାଟ ବୁଲିଲା ପରେ ପୁଣି ଗୋଟେ ଜାଗାରେ ସେମିତି ଦେଖାଯିବ ତ ସେଠୁ ଖୋଳିଲେ ଦଶ କୋଡିଏ ଟା ବାହାରିବ ଏମତି ବାହାରି କି ଅଧଘଣ୍ଟାଏ ବୁଲିଦେଲେ କେଜି ଟା ଦେଢ କେଜି ଛତୁ ମିଳିଯିବ ଘରକୁ ପଳେଇ ଆସେ ତା ଉପର ଲେୟର ଟା ଯୋଉଟା ଟିକେ ବଡ ବଡ ମାନେ କେ ଟାଣୁଆ ଟାଣୁଆ ହେଇଥିବ ତାକୁ ଛଡ ହଁ ତାକୁ ଛଡେଇ ଦିଆହବ, ଆଉ ଯୋଉଗୁଡା କଷି କଷି ହେଇଥିବ ତାକୁ ଛଡା ହବନି, ଉପର ଚୋପା ଟା ଆଉ ତାକୁ ଏମିତି ଖାଲି ମାଟି ତାଟି ଛଡେଇ ଦିଆ ହବ ଧୋଇକି, ଭଲସେ ତାକୁ କାଟିକି ମସଲା ଦେଇକି ବନାହବ, ସାଧା ବି ବନେଇଲେ ଚଳିବ ମସଲା ଦେଇକି ବନେଇଲେ ସେ ଯେମିତି ଖାସି ମାଂସ ସେମିତି ତାର ଟେଷ୍ଟ୍ ର ସ୍ଵାଦ ଟା
ଆଜ୍ଞା। ଏଟା ହଉ କେତେ ପ୍ରକାରିଆ ଆମର ତ ଏଠି ଖାଲି
ଆଉ କଣ କଣ ଛତୁ ଆପଣ କଣ କଣ ଛତୁ ଜାଣିଛନ୍ତି, କଣ ଆଇଟମ ବିଷୟରେ କୋଉ ଛତୁ ବିଷୟରେ
ଛତୁ ଯୋଉ ଆମର ଦେଇ ଛୋରିସ ମସଲା ଦିଆ ହେଇକି, ଯୋଉ ଆମ୍ବୁଲ ପଡିକି
ହଁ।
ସେଟା ଜାଣି
ନାଇଁ ନାଇଁ ଆପଣ ଫାଷ୍ଟ ଅଫ୍ ଅଲ୍ କୋଉ କୋଉ ଛତୁ ଖାଇଛନ୍ତି
ଚାଳେରେ ଯୋଉ ଛତୁ ହୁଏ
ହଁ।
ବଟମ ଛତୁ ଆଉ ମାଟିରେ ଯୋଉ ଛତୁ ହୁଏ ବିନା ବାଲି ଜାଗାରେ
ବିନା ବାଲି ଜାଗାରେ
ହଁ ମାଟିରେ, ପ୍ରପର ମାଟିରେ ହଁ ବାଲିରେ ଯୋଉଟା ହୁଏ। ବାଲି ଛତୁ ଆଉ ଗୋଟେ ଯୋଉ ନା ପାଳ ଛତୁ ଆଡ ମାଟିରୁ ବାହାରନି ଛତୁ ହାଲୋ। ହ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।